ହଁ
ହଁ କଣ କରୁଛୁ? ଓହୋ ଆଉ କଣ ଏତ ଦିନ ପରେ ଫୋନ
ଏ ନାଇହିଁ ମନେ ନ ଥିଲା।
ଓହୋ କଣ ପାଇଁ ଗୋଟେ ଯାହାହେଲେ ଫୋନ କରିଥିବୁ ନା-
ଏଇ କଲ କରିଥିଲି ଟିକେ ଯାଇଥାନ୍ତେ କୁଆଡେ ବୁଲିବାକୁ ଘରେ ତ ଅଛି ଏଇ ନା-
ଏଇ ଏତେ ଖରାରେ କୁଆଡେ ଯିବା ବୁଲି ଯୋଉ ହିସାବରେ ଖରା ହଉଛି କୁଆଡେ ଯିବା ବୁଲି-
ଏଇ ଦେଖିକି କୋଉ ଥଣ୍ଡା ଜାଗା-
ହିମାଳୟ-
ହିମାଳୟ-
ଆଉ ଥଣ୍ଡା ଜାଗା ତ ସେଇଟା ଆଉ କୁଆଡେ ଥଣ୍ଡା ଜାଗା ଜାମ୍ମୁ କାଶ୍ମୀର ସେଇଆଡେ କେଦାରନାଥ ଏବେ କେଦାରନାଥ ଖୋଲିଛି-
କଣ କହୁଛୁ ଯିବା-
ଚାଲୁନ ଗ୍ରୁପ ହେଇକି ମିଶିକି ସବୁ ଯାଆନ୍ତେ- ମାନେ କୋଡିଏ ପଚିଶ ଜଣ- କି କେତେ ଜଣ ପିଲା ମିଶିକି ସବୁ ଯାଆନ୍ତେ
ଏଇ ଯେତେ ଜୋରେ ଗରମ ହଉଛି ଏଠି ବଞ୍ଚି ହବନି-
ହଁ ବା ସେ ଟିକେ ଥଣ୍ଡା ଏରିଆ ବି କେବେ ମୁଁ ତୁ ଯାଇଥିଲୁ କେବେ ସଆଟେ ବୁଲି-
ନାଇଁ ଯାଇନି କେବେ-
ମୁଁ ବି କେବେ ଯାଇନି ଯାଆନ୍ତେ ବୁଲାବୁଲି କରିକି ଆସନ୍ତେ ନୂଆ ତ ଜାଗା ତୁ ବି ଯାଇନୁ ମୁଁ ବି ଯାଇନି- ଯାଆନ୍ତେ ସବୁ ମିଶିକି- ନା ଏବେ ବି ନୂଆ ବି ଖୋଲିଛି କେଦାରନାଥ ଆଗ ଅପେକ୍ଷା କଲେ ଆହୁରି ଭିଡ ହଉଛି- ଯାଆନ୍ତେ ବୁଲାବୁଲି କରିକି ଆସନ୍ତେ ଆଉ ଟ୍ରେନ ରେ ପଳାନ୍ତେ- ଟ୍ରେନ ରେ ପଳେଇକିନା ଗୋଟେ ସପ୍ତାହର ଟ୍ରିପ୍ କରନ୍ତେ ବେଶୀ ଦିନ କରନ୍ତି ନାି ସାତ ଦିନ ମାନେ ଯିବା ଆସିବା କୁ ଛାଡିକି ଆଉ ସପ୍ତାହର ଟ୍ରିପ୍ କରନ୍ତେ କଣ କହୁଛୁ ତୁ।
ସେଇୟା ଭାବୁଥିଲି ତ
ଦେଖନ୍ତୁ ଶୀତ ଦିନେ କେଦାରନାଥ ଟା ବନ୍ଦ ହେଇଯାଏ। ବର୍ଷା ଦିନେ ଖୋଲା ଥାଏ ଯେ ଅଧାରୁ ଛଅ ମାସ ଖୋଲା ଯିବ ଛଅ ମାସ ବନ୍ଦ ରହେନି କି-
ଫୋନ ଧର ବର୍ଷା ଦିନ ଯୁଆଡେ ଗଲେ ଭାରି ଇଏ
ପାହାଡ଼ିିଆ ଅଞ୍ଚଳଟା ନା ପୁରା ବର୍ଷା ଟା ଇଏ ହଉୁଥିବ ବହୁତ ବହୁତ ଆକ୍ସିଡେଣ୍ଟ ହରିକା ବି ହଉଛି, ଏଇ ବର୍ଷା ଗଳି ଗୂଳା ପଡୁଛନ୍ତି ଗୋଡ ଖସି ଯାଉଛି ଏ ଖରା ଦିନ ଟା ଠିକ ଆମମାନଙ୍କ ପାଇଁ ମୋର ତ ସାଙ୍ଗ ଯାଇଥିଲା ନା କଣ ର୍ ସ୍ଟାଟସ୍ ଅରିକା ଛାଡିଥିଲା ମୁଁ ଖାଲି ଦେଖିଥିଲି,
ସିଏ ଗୋଟେ ଲେଖେ ନା ତମେ
ଆଉ ଆମେମାନେ ଯାଆନ୍ତେ ତୁ, ମୁଁ ଆଉ କୋଉ ସାଙ୍ଗକୁ ଫୋନ କରିକି ପଚାରନ୍ତେ କିଏ ଯିବା ପାଇଁ ଇଣ୍ଟରେଷ୍ଟ ଅଛି ଆଉ କଲ କରିକି ମିଶିକିନା ଏକା ସାଙ୍ଗରେ ଟିକେଟ କରନ୍ତେ ଦେଖନ୍ତେ କେତେ କଣ ପଡ଼ୁଛି ଟିକେଟ୍ କରିକି ରୁମ୍ ହୋଟେଲ ଫୋଟେଲ ବି ବୁକ୍ କରିକି ଯାଆନ୍ତେ ଏଇଠୁ ଆଉ।
ହଁ ବା ଭାବୁଥିଲି, ଭାବୁଥିଲି ସେ ବୁଲାବୁଲି ଯାଇକି କରନ୍ତେ ଘରେ ତ ଖାଲିଟାରେ ବସିଚେ କିଛି କାମ ନାହିଁ ପୁଣି ଖରା ଏଇଠି ଯେତେ ଜୋର ହଉଛି,
ହୁଁ ଆଉ କଣ କହୁଛୁ ଯିବା ତାହେଲେ,
ହଁ ଯିବା ପଚାରିବା ସମସ୍ତଙ୍କୁ କଲ୍ କରିକି କିଏ ଯିବ ନଯିବ ପୁଣି, ପଛରେ ହଇରାଣ ହବା,
ହଁ ଆଉ କାହାକୁ କହିଲୁ କଲ କରିବା କାହାକୁ କାହାକୁ,
ତୁ କହୁନୁ କାହାକୁ କାହାକୁ କଲ କରିବା।
ତମ ଘରୁ କିଏ କିଏ ଯିବେ କି ନା ଫ୍ୟାମିଲି ସହିତ ଯିବା କି ତମ ଫ୍ୟାମିଲି ଆମ ଫ୍ୟାମିଲି ଯ ଯିବା କି?
ହଁ ଫ୍ୟାମିଲି ବି ଗଲେ ଆହୁରି ଭଲ ହୁଅନ୍ତା,
ହଁ ଘର ଲୋକ ଏକା ପୁଣି ଛାଡିବେ କି ନା ନାଇଁ ଏତେ ବାଟ କେଦାରନାଥ ଟା ଦଖୁନୁ ପାହାଡ ଉପରେ ନୁହେଁ କି, ବହୁତ ରିକ୍ସ ମାନେ ରିକ୍ସ ଜାଗା ଆଉ ଘର ଲୋକ ଛାଡିବେ କି ନ ନାଇଁ ସେମାନଙ୍କୁ ନେଇକି ଗଲେ ସେମାନେ ବି ବୁଲିକି ଆସ ଆସନ୍ତେ, ଆମର ବି ଗୋଟେ ବୁଲା ହେଇଯାଆନ୍ତା କଣ କହୁଛୁ?
ହଁ ନହେଲେ ଫ୍ୟାମିଲି ଯିବ ଯିବା ଆଉ
ହୁଁ, ତୁ ତମ ଘରେ ପଚାରେ ମୁଁ ଆମ ଘରେ ପଚାରୁଛି ମିଶିକି ଯିବା ଆଉ।
ତମର ଗଲେ କିଏ କିଏ ଯିବେ?
ଆମ ଘରେ ମୋ ମାମା, ଆ ବାବା, ଆମ ଝିଅ, ଆଉ ପୁଅ ମୁଁ ଆମ ପୁଅ ମୁଁ ଆମେ ମାନେ ଏତିକି ଯିବ ଆମେ ପାଞ୍ଚ ଜଣ ଆଉ ଆଉ ତମ ଘରେ
ଆମ ଘରେ ବୋଉ, ବାପା, ଆଉ ନାନା, ଆଉ ମୁଁ ଆଉ ଆମେ ତ ଏଇ ଚାରିଜଣ ଆଉ।
ଓହୋ ତମେ ଚାରି ଆମର ପାଞ୍ଚ ଜଣ
ହୁଁ
ପାଞ୍ଚଚାରି ନଅ ଜଣ ନଅ ଜଣ ଯାଆନ୍ତେ ବୁଲାବୁଲି କରିକି ଆସିବା ଆଉ, ଆଉ ହଉଛି କଣ କହିଲୁ ତାହେଲେ ଆଜିଠୁ ଟିକେଟ କରିଦେ ମାନେ ଏବେ ତ ଯାହାହେଲେ ବି ଲେଟ୍ ହେଇଗଲାଣି ବହୁତ ଲୋକ କରୁଛନ୍ତି ହଉଛି ଦେନୁ ବର୍ଷ ସେ ଆଗରୁ ଟିକେଟ କରୁଛନ୍ତି, ଆମର ଲେଟ ହେଇଗଲାଣି ଆମେ ଯାହେଲେ ଟିକେ ଅଧିକ ପଡିବ ଟିକେଟ କରିଦବା ଟିକେଟ କରିଦେଇକିନା କାଲି ପନ ବଳକୁ କରିଦବା ତୁ ତମ ଘରେ ଠିକ କରିକି କହ? ମୁଁ ଆମ ଘରେ ଠିକ କରିକି କହୁଛି କାଲି ପରଦିନ ବେଳକୁ କରିଦବା କରିଦେଇକିନା ଆମେ ଯିବା ଭରି ଆଉ ଯାଇକି ବୁଲାବୁଲି କରିକି ଆସିବା ଆଉ ସପ୍ତାହେ ରୁହନ୍ତେ ଏଠି ହଁ ସତ ସପ୍ତାହେ ରୁହନ୍ତେ। କଣ କହିଲୁ?
ମୁଁ କହିଲି ହୋଟେଲ ଫୋଟେଲ୍ ଏଠି ବୁକିଂ କରିକି ଗୋଟେ ସପ୍ତାହ ବୁଲାବୁଲି କରିକି ଆସନ୍ତେ ଆଉ
ହଁ ହଁ ଗୋଟେ ସପ୍ତାହ ଯାଇ ବୁଲାବୁଲି କରିକି ଆସନ୍ତି, ଆଉ ହଉଛି ଆଉ କୋଉଠି କହିଲୁ କେଦାରନାଥ ର ପାଖ ଦେଖିବା ଫୋନରେ ଦେଖିବା କୋଉଠୁ ତା ପାଖରେ କଣ ଭଲ ଭଲ ଜାଗା ଅଛି ଆଉ। ମେନ୍ ତ କେଦାରନାଥ ଟା, ତା ପାଖରେ କଣ ଭଲ ଭଲ ଜାଗା ଅଛି ବି ସେଟା ବି ଏକାଥରେ ଯିବା ସାତ ସପ୍ତାହେ ଯେହେତୁ ରହିବା କେଦାରନାଥ ଟା ଗୋଟେ କି ଦିନ ବୁଲିଲେ ଅଲଗା ଜାଗାକୁ ଆଉ ବୁଲାବୁଲି କରିକି ଆସିବା ଆଉ। ଆଉ ତ ଜାଣିଛୁ ନା ନା କେଦାରନାଥୁଣି ଚଢିକି ଚାଲିକି ଯିବା ଏତେ ବାଟ
ସେଇଆପା ସେଇଟା ହଉଛି ମେନ୍ ସେଇଟା ବର୍ଷା ଦିନ ଯୋଉ ବର୍ଷା ଦିନ ସେଇଥିପାଇଁ ଯାଆନ୍ତିନି ଖସି ଖୁସା ଯାଏ ପଡୁନା ପାହାଡ ଜାଗା ଟା
ହଁ କିନ୍ତୁ ଭଲ ଦେଖାଯାଏ ମୁଁ ଫୋନରେ ଦେଖିଛି ଯୋଉ ପାଣି ଖସୁଥଥିବା ଉପରୁ ଲୋକ ଚାଲି ଚାଲି ଯାଉଥିବେ ଭଲ ଦେଖାଯାଏ।
ମୁଁ ବହୁତ ଛୋଟବେଳ ଥରେ ଯାଇଥିଲା କହୁଥିଲା।
ଓହୋ ଯା ହଉ ଯାଇଛନ୍ତି ନା ସେ ଯିବେ ଏବେ ଦେଖିବେ ଆଉ କଣ ଚେଞ୍ଜ ହେଇଛି ନା ସେମିତି ଅଛି ମୁଁ ଜମା ଯାଇନି ଆମ ଘରେ କେହି ଯାଇନାହାନ୍ତି ଜମା
ନାଇଁ ମୋ ବୋଉ ଯାଇଥିଲା ଯେତେବେଳଳେ ଥିଲା ତାଙ୍କ ଘରେ ଥିଲା। ଅଜାହାରହାରିକା ଯାଇଥିଲେ ସମସ୍ତେ ମିଶିକି
ଓହୋ ସେତେବେଳେ ତ ଭିଡ ହରେ କଣ?
ଯେଉଁ ନିଅନ୍ତିନି ପଛ ଗୋଟେ ବହି କି?
ହଁ ହଁ
କହୁଥିଲା ବୋଉ ଯାଇଥିଲା ଯେ
ଓହୋ କିନ୍ତୁ ସେଥିରେ ବୋହି ବି ଯୋଉ ଯାଆନ୍ତିନି ଘୋଡାରେ ବି ବୋହୁ ଯାଆନ୍ତିନି ଘୋଡା ଗଧ ମାନଙ୍କର ଇଏରେ ବି ଉପରେ ବସିକି ସେରାରେ କିନ୍ତୁ ବହୁତ ଖରାପ ଏ ଗୋଟେ ପଶୁଟାକୁ କେତେ? କଷ୍ଟ ଦେଇକି ଯିବା ଉପରକୁ
ସେଟା ବି ସତକଥା
ତାଠୁ ପଲ ଜମା ନଯିବ ନହେଲେ ଚାଲି ଚାଲି ଯିବ। ଭାରି କଷ୍ଟ କିନ୍ତୁ ସେମାନଙ୍କୁ ଆଉଛି ଯା ଦେଖନୁ ବହୁତ ଦେଖିବୁ ବସିଥିଲା ବେଳକୁ ଏତେ ଲୋକଙ୍କୁ ପଇସା ଲୋଭରେ ମମାନୋନ ନେଇଯାଆନ୍ତି ପୁଣି ଦେଖୁନୁ କଷ୍ଟରେ କିନ୍ତୁ ପେଲି ମରିଗଲେ ବି ତାଙ୍କୁ ସେ ତଳକୁ ଫୋପାଡ଼ି ଦିଅନ୍ତି।
ସେଇଆ ପାଇଁ ତାଙ୍କୁ କେତେ କଷ୍ଟ ହଉଥିବ।
ଆଉ
ଆମେ ଏଇଠି ଏତିକି ଗଲାବେଳୁ କେତେ କଣ ଲାଗୁ ପାବୁଜି ସେମାନେ ଏତେ ବାଟ ଚଢି ଚଢିକି ଯାଉଛନ୍ତି। ପୁଣି ଲୋକମାନଙ୍କୁ ବସେଇକି ତାଙ୍କ ଜିନିଷ ପତ୍ର ବୁହା ହେଉଛି ତାଙ୍କ ଉପରେ
ହଁ ବା ତାଙ୍କୁ ବହୁତ କଷ୍ଟ କିନ୍ତୁ ହଉଥିବ ଆଉ ଦେଖି ତୁ ତମ ଘରେ କଥା ଆଉ ପଚାରେ ମୁଁ ଆମ ଘରେ ପଚାରିବି ପଚାରିକି କହିକି ନା ଆମେ ଯ ବା ଆଉ ଯାଇକି ନା ଏ କରିଦିଅନ୍ତି ବୁଲାବୁଲି କରିକି ଆସନ୍ତି ଆଉ।
ଖାଲିଟାରେ ତ ଏଇନା ଘରେ ବସିଛ କିଛି କାମ ନାହିଁ।
ହୁଁ
ତାପରେ ଏଇଠି ଯେତେଥର ଖରା ହଉଛି ସେଠିକି ଯାଇକି ବୁଲାବୁଲି କଲେ ଭଲ ଲାଗିବ।
ହଁ ସେପଟେ ଅଞ୍ଚଳ ଇଏଟା କମ୍ ମାନେ ବରଫ ଅଞ୍ଚଳ ଟା ନା ସେଥିପାଇଁ ତା ସେଆଟେ ଖରା ନାହିଁ ଏତେ ଆଉ। ଆଉ ତୁ ପଚାରେ ମୁଁ ପଚାରୁଛି ଯିବା ଆଉ ଟିକେଟ ଟା ତୁ ଟିକେ ଦେଖୁଥିବୁ ଅନଲାଇନ ରେ
ହଁ କେଟା ପୁଣି ଏବେ ମିଳିବ କି ନ ମିଳିବ ସେଇଟା ହେଉଛି। ଟେନସ
ହଁ ଟିକେଟ ଟା ମିଳିବନି ମାନେ।
ମାନେ ଏଇ ଯେଉଁ ଟ୍ରେନ୍ ଟିକେଟ୍ ବେଳେ ବେଳେ କ୍ୟାନସେଲ୍ ହେଇଯାଏ।
ହୁଁ ହଁ ସମସ୍ତେ ବି ଟିକେଟ ଯିବା ପାଇଁ ଏବେ ଖୋଲା ଅଛି ନା ସମସ୍ତେ ଯିବା ପାଇଁ ବି ଟିକେଟ କରୁଥିବେ କାନସଲ ହେଇଯାଉଥିବ ଆଉ ତୁ ଦେଖେ ଦେଖେ ଯଦି ହବ ଆମେ ଯିବା ଆଉ। ନହେଲେ ଆର ବର୍ଷକୁ ଆମେ ଟିକେଟ କରିକି ଯିବା ଆଉ ଆଗୁଆ ଟିକେଟ କରିବା ଆର ବର୍ଷ ଆଉ। କଣ କହୁଛୁ ତୁ ତାହଲେ?
ହଁ ଭାବୁଛି ତ ଏଇଥରକୁ ଯାହାହେଲେ ବି ଯିବା ଟିକେ
ଯିବା ଯେ ହେଲେ ସିନା ଟିକେଟେ
ଦେଖିବା କରିବାଆ ନିହାତି କରିଆ
ହୁଁ ତୁ ଦେଖ ତୁ ଦେଖ ମୁଁ ବି ଦେଖୁଛି ଯଦି ହବ ଯଦି ହେଇଗଲା ତ ଭଲ କଥା ନହେଲେ ଆର ବର୍ଷକୁ ଦେଖିବା ଆଉ ଆର ବର୍ଷ ଆଗୁଆ କରିକି ନହେଲେ ଏଇ ବର୍ଷ ସେଠୁ ବି କରିଦବା ଭଲ ହଉ ଆଉ
ତୁ ତମ ଘରେ ବୁଝୁ ଆମ ଘରେ ମୁଁ ବୁଝୁଛି ଆଉ
ହଁ ହଁ ହଉ ରଖୁଛି ଆଁ
ହଁ ହଁ